ହଉ ହ୍ୟାଲୋ କଣ କରଛୁ? ହ୍ୟାଲୋ। ହ୍ୟାଲୋ। ନାସେ କାଟିିବ ହ୍ୟାଲୋ
ହ୍ୟାଲୋ
ହଁ ଖାଇବା କଲଣି ନା ମା?
ହ୍ୟାଲୋ
ହ୍ୟାଲୋ
ହଁ ଶୁଭିଲା ଏବେ।
ମୁଁ କହିଲି ଖାଇବା କଲଣି ନା ବୋଉ।
ହଁ ବୋଉ କରିଛି ଯେ ଏବେ ରୋଷେଇ ମାନେ ଦ ମୁଁ ବାପାଙ୍କୁ ବାଢେ ତମେ ନୁଉନ କଥା ହେଇଥା ମୁଁ ବାଢୁଛି ଇ ନେ।
ହଉ ଦେ ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ ଇଏ ହଁ କାଟିବୁ ନଉଲ ବାବ ଭାଇ।
ଏତେ ଇଏ ଇଏ ପା କହିଲି ବାଜୁ ଭାଇ କି ଛେନା ପାଇଁ କହିଥିଲି ନା କଣ?
ସିଏବା ନେଲାଲୋ।
ମନା କନିବା କହିଲି ନା ଯିବୁ ମୋର ନାହିଁ ଏଠିକି ଆଉ ଚକରା ଆରକୁ ଯାଇକି ଆଣିବୁ।
ତୁ ସମସ୍ତଙ୍କ ନାଁ କ ମୋ ଫୋନରେ। ନାଁ ତ କହିବୁନି ନା ତୁ ସମସ୍ତଙ୍କ କଥା କହିଲୁ ତା ଯାହା କର, ଜାଣିଲୁ ନା। ହଁ ମୁଁ କହିନି ଆ, ତୁ ତୋ ରଇବୁ କେତେଦିନି?
ଧାନ ହଳ ବି-ବିଲ ହଳ ଫଳ କରି ସାଇଲା ପରେ ଯାଇକି ଇଁ, ଯିବି ଆଉ। ତେବେ କି ରବବାର ପନ୍ତ ଅଛି ଆଉ।
ହଁ।
ଝିଅକୁ ବି ରବାରେ ନେଇକି ଛାଡମି କଟକ ବସ୍ ରେ ବସେଇମି। ହ
ହୁଁ।
ତାକୁ ଛାଡ଼ିକି ତାପରେ ସିଆଡ଼େ ସଆଡ଼େ ଯଦି ହବ ପଳେଇବି ଆଉ।
ଆଉ କାଲି ଏଁ କାଲି ହଉଚି ଇଏ ଯିବେ ନା ଝିଅ ହେରିକା?
କିଏ ସେ କନ୍?
ଝିଅ ହେରିକା?
ହଁ, ହଁ ଯାଇପାରେ କଣ ଆଜି
ହଁ ବା ଓ ହଉ ଦେଖା ଆଉ ସେ ଭୋରୁ କହିବୁ ପଳେଇବା ଆଉ ତା ତୁ ଆଇଲୁ ଏତେ ପରିଶ୍ରମ କରିକି ଇଏ କରିକି ଆଉ ନ ଗନେ ତା ମନଦୁଃଖ ହବନି। ତୋ
ତାଙ୍କର ତ ସେଠି ଦଶଟା ବେଳେ ଭୋଗ ନାଗେ। ଦିନ ଦଶ ଟାରେ ଆଉ ଇଏ କଣି ତାର ତ
ଯାଉନି ନା?
ଫାଷ୍ଟ ବସ୍ ଯାଉଚି ସାଢେ ପାନ୍ସଟାରେ।
ନା ନା ପୁଅ ଯାଏ ଗୋଟେ ହଉଛି ଛଅଟା କେତେ ଗୋଟେ। ଜାଣିଲୁ ନା? ଛଅଟା ଚାଳିଶ ରେ ନା କଣ। ସେଇ ବସ୍ ରେ ଗନେ ଆ ଟ ସାଢ଼େ ଆଟା ସେଟା ପହଞ୍ଚେ, ହଁ ଆସେ। ଆ, ସେ ଯା ହେନେ ରୋଡ୍ ର ଉହ୍ଲେ
ଆଉ ସିଏ ଏ ବାଟେ ବୁଲେଇକି ପଳା ଯାଇକି ବାଇପାସ୍ ରେ ରହେ ସେପାଖରେ ଯାଇକି ରହେ ଆଉଁ।
ଓହୋ।
ଆଉ ଆ, ଇଏ ତାର ଏ ଯଦି ହବ ସେଇ ଦାସ ରେ ଯଦି ଯିବ ଯିବ। ନହେନ ନାଇଁ ଏଥିରେ ଯିବ ଅ, ଆ ଗୁଟେ ତାରିଣୀ ବସ୍ ଚାଲଚି ସାଢେ ପାନ୍ସଟାରେ। ଏ ହେ ଗନେ ଲାଭ କିଛି ନାହିଁ।
କି ସାଢ଼େ ପାନ୍ସ ଟାରେ ଗନେ କଣ ଦିନ ହେଇଯାଉଛୁ।
ତ ସେ ତାଙ୍କ ଉଁ, ଛୁଆଙ୍କର ଡ୍ରେସ୍ କିଣା କିଣି ହେଇନି, ସେ ସେଇ ନାଇକି ଯାଇଥାନ୍ତା ଲେବେ ଡେ-ଦୋକାନ ଖୋଲା ହେଇଥାନ୍ତା, ଡ୍ରେସ୍ ବି ସେଠି କିଣିକି ନେଇ
ଆରେ ନା ନା ବେଣୁସୁ ପଳେଇବେ, ସେଠୁ ଫେର୍ ବାଇକ୍ ରେ ଦୋକାନ ଖୋଲା ହେନେ ବାଇକ୍ ରେ କା ବାଇ
ଫେର୍ କା ବାଇକ୍ ରେ ଆସିବେ ଇଏ କରିବେ ନେବେ।
ଓ ହୋ, ଆ, ତୁ ଆସିବୁ ନା କାଲି?
ଆଁ, ମୁଁ କାଇଁ ଯିବି ମୋର ପରା ଇଆଡ ବିଲ ହଳ ଫଳ ହବ।
ନା ଲୋ ମୁଁ କହିନି ଆମ ଘରକୁ ଆସିବୁ ନା କାଲି ଟିକେ ନା ଆସିବୁନି?
ଯାଇ ହବନି। ଇଆଡେ ବିଡ ହଳ ହବ ଗାଈକି ଫେର ନେଇକି ଛାଡିବୁ, ବାନ୍ଧିବୁ, ଇଏ ଦୁନିଆ ଇଏ, ସିଏ ନେଇକି ତୁ ଟାଇମ୍ ହବ, କାଲି ତଳା ଯଦି ହବ ମଳେ ପକେଇମି।
ଆଉ ପକେଇକି ପଳେଇବୁ ଫେର ବୁ- ଖାଇ ଯିବନି ନା ଗୋରୁଗାଈ।
ଏ ପକେଇକି ତାକୁ ଖତ ଫତ ବିଞ୍ଚିବାକୁ ପଡିବ। ଆହୁରି ବାଡ ବୁଜିବାକୁ ପଡିବ ନା ଖାଲି। ବାଡ ବୁଜାବୁଜି କରିବା ଆ,
ସି-ସିଏ ଛେନା ପାଇଁ କେତେବେଳେ ଯାଇଥିବେ?
ଏ ଫାଷ୍ଟ ରେ ଫୋନରେ କଥା ହଉଥିଲି ସେତିକେଳେ ଯାଇଥିଲା।
ଓ ହୋ ସନ୍ଧ୍ୟାବେଳେ।
ହଁ ଚଗିଲି ଫୋନ୍ କରିଥିଲ। ନା ହଁ ହଁ ସନ୍ଧ୍ୟା ରେ ସେ କରୁନାହାନ୍ତି କହିଲ ଆମର ଯୋଉ ଛେନ୍ନାହେଇ ଥିଲା ତା ଙ୍କଘରୁ ନ ବୁଲି ଫୁର୍ସି ଗଲା ଛେନା ଟା।
ହୁଁ।
ହ
ଅନାନି ସିଏ ମନା କଲା ବୁଝଚୁ ନା। ତା ସ୍ତ୍ରୀ ଚିଡିଚି ବୁଲିକି ଯାଇଚି ତାର ହଗିକି ପାଞ୍ଚ ହେବା ଲୋକ। ପଛ କୁ ଅନେଇଆ କଥା ମୁଁ କହନି ହଁ କହିବି ନା ନା ଖଥାାଉ ଇଏ ଥାଉ ଆ ମୁଁ କାହିଁକି କରିମି ଆ ବୁଝିଲ।
ସେ ଆସ ମୁଁ କ ଫୁର୍ସି ଯାଇଚି ଛେନା ଫୁର ଫୁଟିଗଲା କାଲି ଜୋରରେ ନାଚ ହେଗଲା ଫୁଟିଗଲା ଫୁଟିଗଲା। ଆ ବନି ସେ ପାଖରୁ ଦେଖିକି ନେଇଯାଅ ଆଉ।
ହଁ ମୂଳରୁ କହିଲା ବେଳେ ମନା କିଲା କଲା ନାଆ ଥାଉ କଇଲା ଏ ଆଉ ମୁଁ କନିନି ଆଉ ଜେତେଳେ ଚିଡିଚି ସେଟୁ ହଁ କାଲି ଛାତ ପଡିବନି ସାରେ।
ଓହୋ।
ସେଏ ମନା କଲା ମୁଁ ଆଉ ଫୋନ କନିନେଇ ଏଇ ଦେଖିଲା ଫେରେ ସଧ୍ୟାଳେ ପଖ ନହେଲେ ମୁଁ କହିନଥାନ୍ତେ ମୋର କଣ ହାତରୁ ପଡୁଚି ଆଁ।
ହଁ ଏ ପୁରୀ ପୁରୀ କୋଉଦିନ ଯିବ କି।
ଏ ନା ପୁରୀ କଣ ହେଇଛି ଜାଣିଚୁନା ଦେଇ ସୁଧା ନା ଆସିଛି ଦେଇ ଯିବେ ବୋଲିକି କହିଲେ ଆମ କହିଲେ ଯିବୁ ନା ୟାକୁ କହିଲେ। ରେ ଆମେ କାଲି କଥାବାର୍ତା ହେନୁ କହିନୁ ନା ପାଖରେ ପଇସା ନାହିଁ ଏ ବି ସଧେ କହିଲେ ଏଇକି କନ ହଜାର ଦି ହଜାର ଦରକାର ଗୋଟେ କି ପଇସା ନହିଁ। ଯିବାନି ମୁଁ ସେଉଠୁ ମନା କଲିି ମୁଁ କହିନି ଆମେ ଯିବୁନୁ। ତୁମେ ଗୋଟେ କାମ କର ନନା ତ ପଳେଇବ ଯା ପଳା ପୁରୀ ପଳା। ତୋ ନନାଙ୍କୁ କହିନି ମୁଁ ଯା ଲଣା କେତରେ ପଇସା ନଥିଲା ସିଏ ଜଣଙ୍କୁ ତା କହିଲା ଦ କହିଲା ତୁ ମତେ ହଜାର ଟଙ୍କା ଦେ ମୁଁ ଗଲେ ତତେ ପଠେଇମି ବମ୍ବେରୁ। ସିଏ ସେଇଠୁ ଦେଲା ଦେଇକଲା କାହିଁକି ଆଣିଲ ସେଠୁ କ ନା ମୁଁ ଏମ୍ତି ଆଉ ଏଇ ତାଙ୍କର୍ ନେମି ନ ନେନେ ତା ଟିକେ ମନ ଦୁଃଖ ହବ କୋ ବାହାର ଥିଲା ତାର ପଇସା ନାହିଁ ବୋଲି ତା ଆଠଶହ ଟଙ୍କା ବା ଟ ଖର୍ଚ୍ଚ ଦେମି ଆଉ। କଡା ଖୋଇମି ଶହେ ଟଙ୍କାର ଆଉ ଶହେ ଟଙ୍କା ସବୁ ପାନ ଚା ଖୋଇକି ଆଣିକି ଛାଡମି। ୟାକୁ କହିନି ମୁଁ କହିନି ନହଲେ ତମେ ଆଉ କୋଉଠୁ ଆଣ ନହେଲେ ଯିବ ଇଏ କହିଲେ ନା ଘରେ ବି କେହି ନାଆନ୍ତି। ଆଉ ତୁ ଯଦି ଶୁକ୍ରବାର ମୁଁ ବି ଶୁକ୍ରବାର ଗନେ ଗାଈଟା ଏଣେ ଛୁଆ କରିଛି ଇଏ କରିଛି ଝିଅଟା ରହିବ ଜାଣିଲୁ ନା। ଇଏ ସିଆଡୁ କହିଲେ ହଉ ତୁ ଯା ସେ ଯଦି କହୁଛନ୍ତି। ପଳା ମୁଁ ନହେନେ ଥିମି ଯାଇଥିନି ତ ଆର ବର୍ଷ ତୁ ଯା। ଏଇଆା ହଉଛି କଥା ମୋ କତିରେ ପଇସା ନାହିଁ ଠାକୁରଙ୍କର ପ୍ରଭୁଙ୍କୁ କହିନି ମୁଁ କହିନି ମୁଁ ଯାଇପାରିବିନି ମୋର ପଇସା ଯଉ ହଉନି ମୁଁ ଯିମି ନି କରିମିନି। ସେ ଏଇଆ କହିଲେ ବୋଲି କି ଯିମି ବୋଲି ବାହାରିଛି କଣ ନଗଲା ପର୍ଯ୍ୟନ୍ତ କହିପାରିବିନି କହୁନୁ।
ହୁଁ।
ସେଇଥିପାଇଁ ମୁଁ ଏକା ଯିମି ସେ ନନା ଦେଇ ସାଙ୍ଗରେ। ଏଇଆ ହେଇଛି କଥା ତଥାପି ଭଗବାନଙ୍କ ଆଶୀର୍ବାଦ କଣ ଅ
ହଁ ତ ପଳେଇବନା ଶୁଣ ଲାଇନି ଫାଇନି ଦବନି। ବୁଝିଲୁ ନା ପଳେଇବୁ ଏଠିକି କହନି ମି ଯୋଉ ସିଂ ଉତ୍ତର ଦ୍ଵାର ଆଡେ ଜାଣଲ।
ଦକ୍ଷିଣ ଉତ୍ତର ଦ୍ଵାର ହଁ।
ଉତ୍ତରର ସିଂହଦ୍ବାରରୁ ଡାହାଣ ହାତୀ ଗନେ ନା ଉ ଯୋଉ ରାସ୍ତାରା ସିଆଡକୁ ଯାଇ ଚି।
ହଁ।
ଉତ୍ ସେଟା ଉତ୍ତର ଦ୍ଵାର ଉତ୍ତର ଦ୍ଵାର ପାଖରେ ଶଙ୍କରା ଥିବ। ଶଙ୍କରା ଏଇ ମଙ୍ଗଳରେ
ଏଇ ଯୋଉ ଏପଟରୁ ଓ ଏପଟରୁ ପଳେଇମି ସେ ପଟକୁ ମାନେ ସିଂ
ସିନେ ସିଂହଦ୍ୱାରକୁ ଆସିବା ପୂର୍ବରୁ ପା ଡାହାଣ ହାତୀ ରାସ୍ତାଟା ସିଆଡୁକୁ ଯାଇନି ନା?
ଉତ୍ତର ଦ୍ଵାର ଥିବ ତ?
ଆଉ ଉତ୍ତର ଦ୍ଵାରରେ ସେଇଠି ଥିବ ଶଙ୍କରାକୁ ମୁଁ ଫୋନ ନମ୍ବର ନେଇ ଯି ଯିବୁ ଶଙ୍କରାକୁ ଫୋନ କରିଦୋବୁ ସିଏ ଭି ଆଇ ପି ଗେଟରେ ତତେ ପା
କାଲି ଶଙ୍କରା ଫୋନ ନମ୍ବର ଆଣିକି ଦୋବୁ ନା?
ଆ ସାଉଁ ଝିଅକୁ ଫୋନ କରିବୁ ସିଏ ଶଙ୍କରା ନମ୍ବର ଦେଇଦବ ଏ ଆମ ଝିଅ।
ଆ ଆମ ଝିଅ ପଳେଇ ନଥିବ ନା ମାମୁଁ ଘରକୁ।
ଉଁ ମାମୁଁ ଘରକୁ ଗନେ ସେ କଣ ନମ୍ବରଟା ଦେଇଦବନି ନା।
ଓ ତା ପାଖରେ ଅଛି ଅଛି ନା?
ହଁ ତା ନମ୍ବର ଅଛି ଦେବ ତୁ ଫୋନ କରିଦୋବୁ ସିଏ ଆଉ ଲାଇନରେ ଦବନେଇ ନେଇକି ଡାଇରେକ୍ଟେ ମନ୍ଦିର କତିରେ ଛାଡିଦବ ତମେ ସିଧା ଯାଇକି ଦେ ଖିବ ଏବାଟେ ଲାଇନି ଦବାକୁ ପଡିବ ଦୁନିଆ।
ଓହ।
ଏନା ଦୁନିଆ ଲାଇନରେ ବୁଲି ବୁଲି ବୁଲି ବୁଲି ଇଏ ହବ ବରଂ ଶଙ୍କରାକୁ ଫୋନ କରିଦେମି ସିଏ ନେଇକି ଗେ ସିକ୍ୟୁରିଟି ଅଛି ତ ସେ ନେଇକି ଗେଟ ଇଏରେ ଛାଡ଼ିଦବ ତମେ ସିଧା ପଳେଇବ।
ଉତ୍ତର ଦ୍ବାର ଅଛି ଆଁ।
ହଁ ଉତ୍ତର ଦ୍ଵାର ଭି ଆଇ ପି ଗେଟ ପାଖରେ ହଁ। ସେ ଅହଁ ନମ୍ବର ଦେଇଦେବ ତୁ ତୋର କଥା ହେଇଯିବୁ ସେ ନେଇ ଟାଇମ୍ ତାର ସିଧା ନେଇଯିବ ଆଉ ଅସୁବିଧା କିଛି ନାଇଁ।
ହଁ ମୁଁ କା କହିମି ଧନୁଲୁକୁ କହିମି ମେସେଜ କରିଦବ ଟିକିଏ ନମ୍ବରଟା
ହଁ।
ସେଇଥିରେ ଯିମି ଆଉ ଏଇଆ ହୋଉଚି କଥା ତାପରେ ଏଇ ସେଥିପାଇଁ ଯେ ସେ ଦେଇ କହିଲା ନା ଥାଉ ସିଏ ସୁସ୍ଥ ଯିବେନେଇ ସିଏ ଯିବ ମନ ଦୁଃଖ କରିବେ ତାଙ୍କର ପଛରେ ଯିବେ ମାଷ୍ଟିରିଆ ଲୋକ ଜାଣନନା କଞ୍ଜୁସିଆ ହାଁ? ମୋ ନାନା କହିଲା ନା ମୁଁ ଗୋଟେ ଗନେ ଛୁଆଟା ଭାରୁଥୁଲା ତାକୁ ନ ନେନେ ସିଏ ଆଉ ସେ ସିନା କୋହୁଚି ହଁ ତୁମେ ପଳାଅ ବମ୍ବେ ପଳେଇବ ପଳା। ଏ ଦେଇ ଆଜି କହିକି ହସି ହସି ରହିଲା କିହିଲା ଆଣିକି କା ଲି ତ ଦେଲା ମୁଁ ଯେମିତି ପଚାରନି ମୁଁ ତା ପାଇଁ ଆଣିଚି। ମୋର ବମ୍ବେ ଗଲେ ତାକୁ ପଇସା ଦେଇଦେମି ତାର ଆଠଶ ଟଙ୍କା ବାଟ ଖର୍ଚ୍ଚ ଶହେ ଟଙ୍କା ତାକୁ ଅବଢା କଇମି ଦେଇ କହିଲା
ନା ତୁ ଶୁଣ ଶୁଣୁ ଶୁଣୁ ବ ବସରେ ଯିବ ତ?
ହଁ।
ବସରେ ଗନେ କୋଉଠି କଟକରେ ଓଲହେଇବ ନା?
ଉଁ ନା ଆମେ ଏଉଠୁ ଛାଡ଼ିମୁ ଭୁବନେଶ୍ୱରରେ ଓହ୍ଲେଇମୁ।
ଭୁବନେଶ୍ୱରରେ ନ ଓହ୍ଲେଇକି ବରଂ କଟ ହଁ ସେଇ ହେଲା ନହନେ ପଳେଇବ କଟ ଉଁ ଭୁବନେଶ୍ୱର ରସୁଲଗଡ଼ରୁ ଓହ୍ଲେଇକି ସିଆଡ଼େ ଯିବା ଯିବ କିନ୍ତୁ ଆଇଲା ବେଳେ ଗମେଣ୍ଟ ବସରେ ସେଠୁ ଚଢିବ।
କଉ ଠୁ ପୁରୀରୁ?
ପୁରୀରୁ ଚଳିବ ଅନେଶତ ଟଙ୍କା ପଞ୍ଚାନବେ ଟଙ୍କା ନବ କଟକରେ ଆଣିକି ପହଞ୍ଚେଇବ।
ପଞ୍ଚାନବେ ଟଙ୍କା?
ହୁଁ ଏବାଟ ପ୍ରାଇଭେଟ ବସରେ ଗନେ ଅଧିକା ପଇସା।
ପଞ୍ଚାନବେ ଟଙ୍କା ନବ ଗଭର୍ଣ୍ଣମେଣ୍ଟ ବସ୍ କେତେଟାରେ ତମେ ଚଢିଥିଲ?
ଆମେ ସ-ଚଢିଥିଲୁ ସେ ସାଢେ ଦଶଟା ଭିତରେ ଆଉ।
ରାତି?
ହୁଁ ସାଢେ ନଅରୁ ସାଢେ ଘଣ୍ଟେ ପରେ ଘଣ୍ଟେ ଖଣ୍ଡେ ଅଛି ବସ।
ଗଭର୍ଣ୍ଣମେଣ୍ଟ ବସ୍‌ ତ ହଁ? ଓହୋ ହେଲାନି ନା ଧନ ଦେଖ୍ କିନି ଧନୁଲି ହଉ କାଟେ ଯା ଖାଇବ। ବ। ହ୍ୟାଲୋ?
ରେ ଆସିନି ଆଉ।
ଉଁ?
ଆସ ବାଢିଲିଣୀ ବା।